କଣ କରୁଚନ୍ତି?
ଏଇଠି ବସିଛି ଆଉ, ତମେ?
ମୁଁ ବି ସେଇ ବସିଛି, ଖାଇସାରିଲେ ହଁ ଖାଇସାରଛି।
ଏ ସାଙ୍ଗେ ସାଙ୍ଗେ ଖାଇକି ଆସିଲି।
ମୁଁ ବି ସେଇ ଏବେ ବି ନାଇଁ ଆଥିଲି
କଣ ରୋସେଇ ହେଇଚି ଆଜି?
ଆଜି ଡାଲି ହଁ ବାଇଗଣ ବିଲାତି ସନ୍ତୁଳା ପୋଟଳ ଆଳୁ ଭଜା ଆଉ ବଡି ଚରୁରା ହେଇଥିଲା ଆମ୍ବ ହଉ ଆଚାର ଆଉ ଅଣ୍ଡା ଭୁଜିିଆ ମାନେ
ଘରେ ସବୁ
ଘରେ ସବୁ କାମ କରୁଛନ୍ତି। ତମେ କଣ ଖାଇଲ?
ଆମର ଆଜି ହେଇଥିଲା ଭାତ ଡାଲି ପୋଟଳ ଆଉ ତରକାରୀ ଆଉ ଏଇଡ଼ା କଣ ଝୁଡ଼ଙ୍ଗ ଆଳୁ ବେସର ବେସର ହେଇଥିଲା।
ଝୁଡଙ୍ଗ ଆଳୁ ବେସର
ହଁ
ସେଟା କେବେ ଖାଇନି ମୁଁ।
ସେଇଟା ତ ସେଇ ଝୁଡଙ୍ଗ ଆଳୁକୁ ଅ ସିଝେଇ ଦେଇକି ସେଥିରେ ବେସର ଦିଅନ୍ତି ଆଉ କଣ?
ହୁଁ ହୁଁ
ଯେମତି ମାଛ ବେଶରେ ହେରା ହଉଛି। ସେମିତି ଆଉ
ଆଉ ଘରେ କଣ କରୁଛନ୍ତି ସମସ୍ତେ?
ଘରେ ସବୁ ଶୋଇଛନ୍ତି ଫୋନ ଦେଖୁଛନ୍ତି। ମାଉସୀ ଖାଇ ବସିଛି ଆଉ ସବୁ ଯିଏ ଯାର ରୁମରେ ଆଉ ହଁ
ଆଉ ଦେହ ଭଲ ଅଛି?
ହଁ ହଁ ଭଲ ଅଛି। ତମର?
ହଁ ଏବେ ଭଲ ଅଛି।
ଆଉ କଲେଜ କେଉଁଦିନ ଖୋଲୁଛି?
କିଛି କେହି ନୋଟିସ୍ ଆସିନି ଏତେ ଯାଏଁ
ହୁଁ ହୁଁ
କିଛି ବି ଆସେନି ଏତେ ଯାଏ ଏ ବୋଧେ ରଥଯାତ୍ରା ପରେ ବୋଧେ ଖୋଲିଯିବ ହଁ
ହଉ ଆଉ।
ତମର ପୁଣି କେବେ ଏକ୍ଜାମ ଅଛି?
ଆମର ବି ସେଇ କାହିଁ ନୋଟିସ୍ ଫୋଟିସ୍ ଆସନି ଫାଷ୍ଟ ସେମିଷ୍ଟର ରେଜଲ୍ଟ ବି ବାହାରିନି ନୋଟିସ ଆସିନି ଜଣା ପଡିବ ନୋ
ସେ ୟା ପରେ ସେକଣ୍ଡ ସେମିଷ୍ଟର ପୁଣି ଦବା ପାଇଁ ଯିବ?
ହଁ
ଏକ୍ଜାମ ଯୋଉ ଦବା ପାଇଁ ଯିବେ ମାନେ ନିଜ ପାଖର ଯୋଉ ସେଣ୍ଟର ଥିବ
ନାଇଁ ନିଜ ପାଖରେ ସେଣ୍ଟର୍ ନୁହେଁ ମାନେ ତମ ସୁବିଧା ଦେଖିକି ଯୋଉଠି ସେଣ୍ଟର ଥିବ ନାଇଁ କି ଆମେ କହିବୁ ଯେ ନାଇଁ ଆମ ସୁବିଧାରେ ଆମେ ଏଇଠି ଦବୁ କି ସେଇଠି ଦବୁ ମାନେ ଯୋଉଠି ନଥିବ ସେ ଆଉ ସେଠି ଦେଇପାରେ ଆଭେଲେବୁଲ ଯୋଉଠି ଥିବ ସେଠି
ସେଇଠି ନିଜ ଚଏସ୍ ଦେଖିକି ଯିବ ମାନେ ସେଇଟା ମାନେ କଲେଜ ଥାଏ ସେଗୁଡା ନା କିଛି ଅଲଗା?
କଲେଜ ଅ ହଁ ଅଟୋନୋମସ୍ କଲେଜ ଗୁଡ଼ା ସବୁ ଯେତକ ପ୍ଲସ୍ ଥ୍ରୀ ପ୍ଲସ୍ ଟୁ କଲେଜ। ଅଟୋନମସ କଲେଜ ଗୁଡା ସେଇଠି ସେଣ୍ଟର ତାଙ୍କର ଥାଏ ସବୁ।
ଓଁ ହୋ। ପ୍ରାୟ ସାଙ୍ଗ ସମସ୍ତେ ହଁ।
କ୍ଲାସରେ ସେମାନେ କରୁଚ଼ନ୍ତି କାହିଁକି ନା ଯଦି ଗୋଟେ ସେଣ୍ଟର ରେ ମନେକର କୋଡିଏ ପିଲା ହେଇଗଲେ ମନେକର ଆମେ ଏଠି ନୟା ଗଡ଼ ତ ନୟାଗଡରେ ଆମେ ଅଠର ଜଣ ନା କେତେ ଜଣ ଅଛୁ ଅଠର ନା ଉଣେଇଶି ଅଛୁ। ସେ କଇଆ କଥା ତମେ ଗୋଟେ ପିଲାଟ୍ କରିକି ଯଦି କରିଦବ ଚାହିଁ ବ ଯଦି ତମେ କ୍ଲାସ ଯାଇକି କରିପାରିବ। ଜଣେ ହେଲେ ସେମାନେ ଗୋଟେ କ୍ଲାସ କରୁଚନ୍ତି। ସେଠି ଅଛି ରୁମ ଫୁମ ଅଛି ସବୁ ଅଛି ପିଲା ବି କ୍ଳାସ ହଉ କରୁଚନ୍ତି।
ହୁଁ।
ଯେ ଆମର ପିଲା କହିଲେ ମଝିରେ କରିବେ ବୋଲି ତ କଲେ କିଏ ଯାଉଚି।
ହୁଁ। କିଛି ରେଗୁଲାର ପିଜି ଆଉ ଡିଷ୍ଟାନ୍ସ ପିଜି ର ସାର୍ଟିଫିକେଟ ଭିତରେ ତ କି କୌଣସି ଫରକ ନାହିଁ।
ଫରକ ଯାହାହେଲେ ରହିବ ନା ଆଉ ଲେଖା ହଉଥିବ ଆଉ।
ହଁ କିନ୍ତୁ ସମସ୍ତେ କୁହନ୍ତି ନା କିଛି ଫରକ ନାଇଁ। ଇଗ୍ନୋର ବି କରିଦେ କିଛି ନାଇଁ ଦେଗ୍ ଗୋଲାର ପିଜି ସାର୍ଟିଫିକେଟ ଯା ସେଟା ବି ସେଇଆ।
ନାଇଁ କିଛି ଡିଫର ମାନେ ଆମେ ବି ଚାହିଁଲେ ସେ ଜବ ପବ୍ ବାହାରୁଚି ଯୋଉ ପ ପକେଇ ପାରିବୁ ସବୁ କରିପାରିବୁ ନା ସେଇଟା ହଉଚି କଥା ଆଉ କଣ।
କିନ୍ତୁ ଅଧିକ ପ୍ରିଫରେନ୍ସ ଟିକେ ରେଗୁଲାର ବାଲାଙ୍କୁ ମିଳେ ଏହା ତ।
ହଁ। ପୁଣି ଏଇଟା କଣ ପ୍ରାଇଭେଟ୍ ଟା। ତ ଗର୍ମଣ୍ଟେ ରେ କଣ କମ୍ ଖର୍ଚ୍ଚ ରେ ହେଇଯିବ ସେଇଟା। ପ୍ରାଇଭେଟ ର କଣ ଟିକେ ଖର୍ଚ୍ଚ ହବ ନା ଯାହେଲେ ପ୍ରାଇଭେଟ୍ ପ୍ରାଇଭେଟଟା ବୋଧେ ପିଜିଟା ସେଇ ଚାରି ହଜାର ନା କଣ ଆଡିମିଶନ ନା ପାଞ୍ଚ ହଜାର ଆଡ଼ମିଶନ ହଉଛି ବାକି ହଷ୍ଟେଲ ଚାର୍ଜ ଯାହା ଆଉ।
ହାଁ।
କି ତାଙ୍କର ସ୍କଲାରସିପ୍ ପଇସା ଗୁଡ଼ା ଆସୁଛି ହାରି ମାସକୁ ମାସ, ସେଇଟା ହଉ କିଛି ସୁବିଧା କାହିଁକିନା ମୋର ଗୋଟେ ସାଙ୍ଗଟେ ସେଇ ଫୁଲବାଣୀ ବହୁତ ବଟେ ଆ ଇକୋନୁମିକସ୍‌ନା ସରି ପଲ୍ ପଲିଟିକାଲ ସାଇନ୍ସ ରେ।
ହୁଁ ହୁଁ।
ସେ ସେହି ପଲିଟିକାଲ ସାଇନ୍ସରେ ଫୁଲବାଣୀ ପଟେ କରୁଚି
ପିଜି ହ୍ୟାଲୋ। ହଁ। ହ୍ୟାଲୋ। ହ୍ୟାଲୋ।